ଆଜ୍ଞା ଆଜ୍ଞା ଆଜ୍ଞା ପ୍ରଣାମ ଶୁଭ ସନ୍ଧ୍ୟା ଆଜ୍ଞା।
ଶୁଭ ସନ୍ଧ୍ୟା ଆପଣ କିପରି ଅଛନ୍ତି?
ଆଜ୍ଞା ଭଲ ଅଛି ଆପଣ?
ବହୁତ୍ ବଢ଼ିଆ ଅଛି ମୁଁ।
ଆଜ୍ଞା ଆଉ ଆପଣଙ୍କ ପରିବାର ସମସ୍ତେ ଭଲ ଅଛନ୍ତି ଆଜ୍ଞା?
ଆଜ୍ଞା ବହୁତ୍ ବଢ଼ିଆରେ ଅଛନ୍ତି ଆପଣଙ୍କ ପରିବାର?
ଆଜ୍ଞା ଭଲରେ ଅଛନ୍ତି ସବୁ ଗଣ ଭଲ ଅଛନ୍ତି ଆଜ୍ଞା ସବୁ ସୁଖମୟ।
ସୁଖ ହଁ ସମସ୍ତେ ସୁଖମୟରେ ଅଛନ୍ତି ଆଉ।
ଆଜ୍ଞା।
ଆଉ ଆପଣ କଣ ଖାଦ୍ୟ ଗ୍ରହଣ କରିଚନ୍ତି?
ନା ଆଜ୍ଞା ମୁଁ ଖାଦ୍ୟ ଗ୍ରହଣତ କରିନାଇଁ ଦୁଇ ପ୍ରହର ବେଳେ ଖା ଖାଦ୍ୟ ଗ୍ରହଣ କରିଥିଲି।
ଏପର୍ଯ୍ୟନ୍ତ କଁ ଆପଣଙ୍କୁ ଭୋକ ଲାଗିନାହିଁ?
ଆଜ୍ଞା ଚା ଟିକେ ପିଇଥିଲିତ। ଭୋକ ଲାଗେନାହିଁ ଆଉ ଆପଣ ଆପଣ ଆପଣ ଜଳଖିଆ ଖାଇସାରିଲେଣି?
ନାଇଁ ମୁଁ ଏପର୍ଯ୍ୟନ୍ତ ଖାଇ ନାହିଁ।
ଚା ପିଇବାଟା କଣ ଭଲ ନୁହେଁ କି?
ନାଇଁ ସ୍ଵାସ୍ଥ୍ୟ ପାଇଁ ହାନିକାର।
ଆଜ୍ଞା।
ପେଟ ଗରମ ହବାର ସମ୍ଭାବନା ଥାଏ।
ଓହୋ ଚା ପିଇଲେ ଏହା ହୁଏ ଓ ମୁଁ ଟିକେ ମିଠା ଚା ବେଶୀ ପିଇବାକୁ ଭଲ ପାଏ ତ
ବେଶୀ ମିଠା ଖାଇଲା ଆହୁରି ଖରାପ ସ୍ୱାସ୍ଥ୍ୟ ପାଇଁ।
କଣ ହବ କି ଏହା ଦ୍ୱାରା।
ଅ ଆ ଏହା ଦ୍ଵାରା ବହୁତ ପ୍ରକାର ରୋଗର ସମ୍ମୁଖୀନ ହବାର ସମ୍ଭାବନା ଥାଏ।
ଆଁ ଯେପରିକି କଣ କହିପାରିବେ କି ଯେପରିକି ମୁଁ ତ କିଛି ଜାଣି ନାହିଁ କିପରି
ଯଦି ଡାକ୍ତରଙ୍କ ପରାମର୍ଶ କରିବେ ଯେପରିକି ବହୁତ କିଛି ସେ କହିପାରିବେ ଆପଣଙ୍କୁ।
ଆଜ୍ଞା ମୁଁ ଶୁଣିଚି ଏ ଡାଇବେଟିସ୍ ହୁଏ ନା କଣ ନା ସେପରିକି ଆଉ କିଛି ମିଠା ଖାଇଲେ ନା ସେମିତି କିଛି ନଥାଏ।
ରୋଗ ବି ମଧ୍ୟ ହୋଇଥାଏ।
ଆଜ୍ଞା ହଉ ହଉ ମୁଁ ଆଉ ଏବେଠୁ ଆଉ ନାଲି ଚା ପିଇବି ଆଉ।
ନାଲି ଚା ମ ମାନେ କଣ କହିଲେ ଅ ଯେମିତି କି ଅଦା ଅଦା ଗୋଲମରିଚ ଏସବୁ ଛେଚା ହେଇଥିବ ଚିନି ଅଧିକ ପକାଇବେ ନାହିଁ।
ଆଜ୍ଞା।
ଟିକେ କମ ପକାଇକି ଯଦି ପିଇବେେ ସ୍ବାସ୍ଥ୍ୟ ପାଇଁ ହାନିକାର ହବ ଆଉ।
ହାନିକାରକ କାହିଁ ଆଉ ହାନି ଏଁ ଦେହ ବ ସୁଖମୟ ହବ। ଆଜ୍ଞା ଆଜ୍ଞା ବୁଝିପାଇଲ ହିତକାର ଆଜ୍ଞା ଆଜ୍ଞା ବୁଝିପାଇଲି ଆପଣଙ୍କ କଥା। ହୋ ଆପଣ ଓ କାଢା କାଢ଼ା ବି ପିଇ ପାରିବେ ଆପଣ ଯୋଉ
ଖ ଥଣ୍ଡା ହେଲେ ଆପଣ କାଢ଼ା ପି ପାରିବେ।
ଆଜ୍ଞା।
ହଁ ଯଦି ଥଣ୍ଡା ହୁଏ ତାହେଲେ ଆପ ଆପଣ କାଢା ବନେଇକି ପିଇ ପାରିବେ ଯେମିତି କି ତୁଳସୀ ଏ ତୁଳସୀ ପତ୍ର ଆଉ ତେଜ ପତ୍ର ବୁଝିଲେ ନା। ଆଉ ମୋ ଆଉ ମୋହୁ ଆପଣ ଗୋଲମରିଚ ଏ ଏଇ ପରି ସବୁ ଜିନିଷ ପକେଇ ତାକୁ ଫୁଟେଇ ଫୁଟେଇ ଫୁଟେଇ ଆପଣ ଟିକେ କ ଆଜ୍ଞା ଘରୋଇ ଉପଚାର ଶ୍ୱା ସେ ପାଇଁ ବା ହିତକାର।
ଆଜ୍ଞା ଘରୋଇ ଉପଚାର ସାତ୍ୟ ସ୍ଵାସ୍ଥ୍ୟ ପାଇଁ ହଁ ହିତକାରକ ବୁଝିପାରୁଚି ଆଜ୍ଞା।
ଆଜ୍ଞା। ଯେପରିକି ଏଇ ଯୋଉ ଖରା ଗରମ ଜୋର ହୋଉଛି ଆପଣ ଘୋଳ ଦହି ପିଇବେ।
ଆଜ୍ଞା ମୁଁ ଘୋଳ ଘୋଳ ଦହି ତ ଆଜ୍ଞା ପିଉଛି ମୁଁ ତ ଅଁ ଭଲ ଅଁ ପଖାଳ ଖାଇବାକୁ ବି ମୁଁ ପସନ୍ଦ କରେ।
ପଖାଳ ତ ସ୍ଵାସ୍ଥ୍ୟ ପାଇଁ ଆହୁରି ବହୁତ ବଢିଆ ଡାକ୍ତର ବି କହୁଛନ୍ତି ଆପଣ ପଖାଳ ଖାଆନ୍ତୁ ବୋଲିକି।
ଡାକ୍ତର କୋଉଛନ୍ତି ଆଜ୍ଞା? ଅଁ ପଖାଳ ଆଉ ଆଉ ଘୋଳ ଦଇ ତ କହିଲେ ଆପଣ।
ହୁଁ ଯେମିତି କି କାକୁଡି ବି ଖାଇ କାକୁଡି ବି ଖାଇବେ ବୁଝିଲ ନା
ଆଜ୍ଞା। କାକୁଡ଼ି ଆପଣ ତରବୁଜ ଆଖୁ ରସ ଯେ ଚେ ପ୍ରକାରର ଓ ସ୍ଵଦେଶୀ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ଆଜ୍ଞା। ଖାଇବା କଥା ଏଥିରୁ ପୋଷଣ ବି ମିଳିଥା ଆଜ୍ଞା ପ ଭିଟାମିନ୍ ମିଳିବ ଯାହା ସବୁଥିରୁ ମ ଆଜ୍ଞା।
ଆପଣ କୋଳଥ ଡାଲି ଏସବୁ ବି କୋଳଥ ଡାଲି, ବିରି ଡାଲି। ହୁଁ ଯୋଉ ହଉଛି ମୁଗ ଡାଲି ଏସବୁ ବି ଖାଇବା ନିହାତି ଦରକାର।
କୋଳ କୋଳଥ ଡାଲି ଖାଇବା ଦ୍ଵାରା କଣ ହୁଏ କି ଆଜ୍ଞା?
ଉଁ କୋଳଥ ଡାଲି ଦ୍ଵାରା ବହୁତ ଆମର ପେଟର ସମସ୍ୟା ମଧ୍ୟ ଭଲ ହେଇଥାଏ।
ଆଜ୍ଞା ମୁଁ ତ ଶୁଣିଛି କାଳେ ଦେହର। ଅଁ ଚ ଅଁ ଚର୍ମ ରୋଗ ବି କମିଯାଏ କାଳେ ନିମ ପତ୍ର ଖାଇବା ଦ୍ଵାରା।
ହଁ ଲିମ୍ବ ପତ୍ର ଦ୍ଵାରା ଲିମ୍ବ ପତ୍ର। ଅ ର ଛେଲି ଯୋଉ ଥାଏ। ସେସବୁରୁୁ ମଧ୍ୟ ଅ ତାକୁ ଫୁଟାଇକି ସେ ପାଣିରେ। ଏଁ ଯଦି ହଁ ଗାଧେଇବା ଦ୍ଵାରା। ସେଟା ଚର୍ମ ରୋଗ ମଧ୍ୟ ଭଲ ହୋଇଥାଏ।
ଚର୍ମ ରୋଗ ଭଲ ହୋଇଥାଏ ଆଜ୍ଞା। ଆଜ୍ଞା ବୁଝିପାରିଲି ଯେ ଆପଣ। ମୋ କହିବା କଥାଟି ତାହେଲେ ଏଇ ଏ ନିମପତ୍ରରେ ଗାଧେଇବା ଦରକାର ଆଜ୍ଞା।
ଆଜ୍ଞା ନିହାତି।
ଅଁ। ହଉ ଠିକ୍ ଅଛି ଆଜ୍ଞା ଆପଣଙ୍କୁ। ତ ଏବେ ଆପଣ କଣ କରୁଛନ୍ତି ଆଜ୍ଞା?
ଏଇ ମୁଁ କିଛି ପିଲାମାନଙ୍କୁ ମୁଁ ପାଠ ପଢାଏ।
ଓ ଆପଣ ପାଠ ପଢ଼ାନ୍ତି।
ଆଜ୍ଞା।
ଆଁ ଆଉ କଉ କେତେ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାନ୍ତି ଆପଣ ପର୍ଯ୍ୟନ୍ତ?
ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୁଁ ପଢଉଛି।
ଆଜ୍ଞା। ଆପଣ ତାହେଲେ ସି ଶିକ୍ଷୟତ୍ରୀ ଆଜ୍ଞା?
ଆଜ୍ଞା ନିହାତି ଭାବରେ।
ଆଜ୍ଞା ବୁଝିପାରିଲି ଆଜ୍ଞା ଆଉ ମୁଁ ମୁଁ ତ। ଅଁ ମୁଁ ଅଁ ମୁଁ। ମୋର ଏବେ ଯୁକ୍ତ ଦୁଇ ବିଜ୍ଞାନ ର ପରୀକ୍ଷା ସରିଅଛି ଆଜ୍ଞା।
ଆଜ୍ଞା।
ହଁ ଆଜ୍ଞା।
ଭଲ ନମ୍ବର ରଖିଥିବେ ନା ନାଇଁ?
ଆଜ୍ଞା ମୁଁ ଭଲ ନମ୍ବର ରଖିଅଛି ଆଜ୍ଞା।
ଆଉ ଆପଣଙ୍କ ଶିକ୍ଷୟତ୍ରୀ କି ଶିକ୍ଷକଙ୍କ ଠାରୁ ମାଡ ଖାଇଛନ୍ତି ନା ଖାଇନାହାନ୍ତି?
ଆଜ୍ଞା ମାଡ ଅ ମାଡ ତ। ହଁ ଭୁଲ ହେଲେ ତ ମାଡ଼ ଖାଇବା ଦ୍ଵାରା ହିଁ ସବୁର। ଜ୍ଞାନ ଆହରଣ କରିହବ ଆଜ୍ଞା।
ଆପଣ ତାହେଲେ ବହୁତ ଦୁଷ୍ଟାମି କରନ୍ତି ବୋଧେ?
ଆଜ୍ଞା।
ପାଠ ସାଠ ଜମା ବୋଧେ ପଢା ଇଁ ପଢନ୍ତିନି ଆଉ।
ନା ଆଜ୍ଞା ପଢେ ଆଉ ଭ ସେ ଭଲ ପଢିପାରେ ନାହିଁ ଆଉ।
ଇତିହାସ ଭୂଗୋଳ ଇତିହାସ ଭୂଗୋଳ ବୋଧେ ଆପଣଙ୍କର ଭଲ ହୁଏ?
ଆଜ୍ଞା ଆଜ୍ଞା ଇତିହାସ ଭୂଗୋଳ ବହୁତ ଭଲ ହୁଏ ଆଜ୍ଞା ଆପଣ କେମିତି ଜାଣିପାଇଲେ କି?
ମସିହା ହୁରା ଭଲ ମନେ ରଖନ୍ତି ଖ୍ରୀଷ୍ଟାବ୍ଦ।
ମ-ମସିହା ଆଜ୍ଞା ବୁଝିପାଇଲି ହଁ ମସିହା ଆ ଆ ଆଜ୍ଞା ଆଜ୍ଞା ମୁଁ
ଖ୍ରୀଷ୍ଟାବ୍ଦ ଗୁରା ଖ୍ରୀଷ୍ଟାବ୍ଦ ଗୁରାକ ବଢିଆ ମନେ ରୁହେ ନାଇଁ।
ଆଜ୍ଞା। ମୁଁ ତ ସେଇଥିପାଇଁ ଚାହୁଁଥିଲି କି ଉଁ ଯୁକ୍ତ ଦୁଇ କଳା ବାଣିଜ୍ୟ ପାଠ ପଢିବା ପାଇଁ ଆଜ୍ଞା।
ଆଜ୍ଞା।
କିନ୍ତୁ କିନ୍ତୁ ଘର ଲୋକେ ମତେ ଜବରଦସ୍ତ ଅଁ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢାଇଲେ ଆଜ୍ଞା।
ଆପଣଙ୍କର ଭଲ ପାଠ ହୁଏ ତ ସେଥିପାଇଁ ଘର ଲୋକ ଭାବିଲେ ଆମ ପୁଅ ଡାକ୍ତରୀ ପାଠ ପଢିବ ବୋଧେ ଆଉ।
ଆଜ୍ଞା ମୁଁ ତ ଭାବି ଅଛି ଆ ପରେ ଶେଷ ହେଲା ପରେ ଏଁ ଏଁ ଦେବି। ଏକ ଅଁ ଏକଜାମ୍ ଦେଇ ଯଥା ଶୀଘ୍ର ମୁଁ ମୋ ଡାକ୍ତରୀ ପାଠ ଆରମ୍ଭ କରିବି ଆଜ୍ଞା।
ଆପଣ ନିହାତି ଡାକ୍ତରୀ ହବା ନିହାତି ଦରକାର କାରଣ ଲୋ କ ମାନଙ୍କର ଯୋଉ ସ୍ୱାସ୍ଥ୍ୟ ଖରାପ ହେଲାଣି ନା।
ଆଜ୍ଞା ସ୍ୱାସ୍ଥ୍ୟ ଖ ତ ଖରାପ ହେଉଚି। ମୁଁ ଆଗେ ମୋ ନିଜ ଦେହର ଯତ୍ନ ଯଦି ଠିକ୍ ସେ ନ ରଖିବି। ତାହେଲେ ମୁଁ କିପରି ମୋ ଅନ୍ୟ ରୋଗୀଙ୍କର ସେବା କରିପାରିବି।
ମୁଁ ତ ସେଥିପାଇଁ ଆପଣଙ୍କୁ କହୁଚି ଚାହା ନ ପିଅନ୍ତୁ ବୋଲି।
ଜ୍ଞା ଆଜ୍ଞା ମୁଁ ଆଜିଠୁ ପଣ କଲି କି ଚାହା କେବେ ଏ ଏତେ ମିଠା ଚାହା ପିଇବି ନାହିଁ।
ଯଦି ପିଇବେ ନାଲି ଚାହା ପିଅନ୍ତୁ। ଲେମ୍ବୁ ଲେମ୍ବୁ ଲେମ୍ବୁ ଟିକିଏ ପକେଇ ପିଇଲେ ବି ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ ଥାଏ।
ଆଜ୍ଞା ମୁଁ ବୁଝିପାରୁଛି ଆପଣଙ୍କ କଥା ଆଁ। ନାଲି ଚାହାଟା ପିଇବାଟା ଦେହ ପ୍ରତି ବହୁତ ହିତକର ମୁଁ ବୁଝିପାରୁଚି।
ଆପଣ ସଖାଳୁ ଯଦି ଚୁଡା ସେବନ ବି କରିବେ ବହୁତ ଭଲ।
ଚୁଡା ନା କଣ କହିଲେ ଆଜ୍ଞା।
ହଁ ଚୁଡା ଚୁଡା।
ଆଜ୍ଞା ଆଜ୍ଞା ମୁଁ ଜାଣିଅଛି ଚୁଡ଼ା ଆଉ କଦଳୀ ଖାଇବା ଦ୍ଵାରା ପେ ଟ ଥଣ୍ଡା ରହେ ଆଜ୍ଞା ଆଜ୍ଞା ବୁଝ୍ ଗୁଡ ଆଜ୍ଞା ଆଜ୍ଞା ବୁଝିପାଇଲିି ଚିନି ଚିନି ପକେଇବା ନାହିଁ ଗୁଡ ପକେଇ ଖାଇଲେ ବି ଆହୁରି ଭଲ। ଅଁ ଗର-ଗରମ କ୍ଷୀର ପିଇବା ଦରକାର।
ହଁ ନିହାତି ପୋଷଣ ଆପଣଙ୍କୁ ମିଳିବ। ପ୍ରତ୍ୟେକ ଦିନ ଗୋଟେ ନେଖା ଅଣ୍ଡା ଖାଇବା ନିହାତି ଦରକାର ବି।
ପ୍ରତ୍ୟେକ ଦିନ ଗୋଟେ ଲେଖା ଅଣ୍ଡା?
ଆଜ୍ଞା।
ହଁ ପ୍ରତ୍ୟେକ ଦିନ ତ ମା ମୋର ଖାଇବାକୁ ଦେବେ ନାହିଁ କାରଣ ହଁ ଆମ ଘରେ ଏଁ ବୁଧବାର ଆଉ ରବିବାର ଛଡା ଆମିଷ ହେବ ନାଇଁ।
ଆଉ ଯ ଯଦି ବି ଅଣ୍ଡା ଖାଇବେ କେଶର ଖାଇବେନି ବୁଝିଲେ ନା?
କା କାରଣ?
କେଶରରେ ବହୁତ ଗୁଡେ ସ୍ୱାସ୍ଥ୍ୟ ପାଇଁ ଖରାପ ଦେଇଥାଏ। ସେଥିପାଇଁ କେଶର ଖାଇବା ମନା ଅ ସ୍ନେହ ସାର ସ୍ନେହ ସା ତାର ରହିଥାଏ ତ ସେଥିପାଇଁ ତାଙ୍କୁ ମନା କରାଯାଇଥାଏ।
ଓ ଚର୍ବ ଚର୍ବି ବଢିଥାଏ କାଳେ ଆଜ୍ଞା। ଓଁ ହୋ ବୁଝି ଆଜ୍ଞା ଆଜ୍ଞା ବୁଝିପାଇଲି।
କେବଳ ଧଳା ଟା କୁ ଖାଇବେ ଉପରଟାକୁ ହେଲା କି କେଶର ଜମା ଖାଇବେ ନାହିଁ।
ଆଜ୍ଞା ଆଜ୍ଞା ବୁଝିପାଇଲି।
ଦିନକୁ ଛଅ ସାତ ଲିଟର ପାଣି ପିଇବା ନିହାତି ଦରକାର।
ଆଜ୍ଞା ଦିନକୁ ଛଅ ସାତ ଲିଟର ପାଣି ଆଜ୍ଞା ବୁଝିପାରୁଛି ଛଅ ସାତ ଏ ଆମ ଶରୀରକୁୁ ସୁସ୍ଥ ରଖିଥାଏ। ବୁଝିପାରୁ
କାରଣ ଆମ ଶରୀରରେ ସତୁରି ଭାଗ ଜଳ ଥାଏ ତ।
ସତୁରି ଭାଗ ଜର ଆଜ୍ଞା ବୁଝିପାଇଲି ସତୁରି ଭାଗ ଜଳ ଥା ଆଜ୍ଞା ସତୁରି ଭାଗତ ଜଳ ଥାଏ ଆଜ୍ଞା ପୁଣି ପାଣି ପିଇବା କଣ ଦରକାର ଦେହରେ?
ତ ଯେହେତୁ ଆପଣଙ୍କର ଅ ଜଳ ଯଦି ଆପଣ ସେବନ କରିବେନି
ଆଜ୍ଞା। ଆଜ୍ଞା ଫୁଣି ଏଟା ଖରା ଦିନ ଚାଲୁଅଛି ଆଜ୍ଞା। ହଁ ହଁ ବୁଝିପାଇଲି ଅ ଅଁ। ଅଂ ଅଂଶୁଘାତ ହଉଛି ଖରା ବେଳେ। ପାଣି ନ ପିଇବା ଦ୍ଵାରା କେତେ ଗୁଡେ ରୋଗ ମାଡି ଆସୁଛି। ହାର୍ଷ୍ଟ୍ରୋକ୍ ଭାହାରି ଆସୁଛି ଆଜ୍ଞା।
ଦଶଟା ପରଠୁ ଆପଣ ଜମା ବି ଘରୁ ବାହାରିବେନି ଯଦି ବାହାରିବେ ଛତା ଜୋତା ବା ପାଣି ଧରିକି ଯିବେ ବୁଝିଲେ ନା?
ଆଜ୍ଞା ଆଜ୍ଞା। ଆଜ୍ଞା ଆ ଆପଣଙ୍କର ଏତେ ସବୁ କଥା ଶୁଣି ମତେ ଲାଗୁଅଛି ଆପଣ ନିଶ୍ଚୟ ପିଲାଙ୍କୁ ସଠିକ ଭାବରେ ସ ଠିକ ରାସ୍ତାକୁ ନେବେ ଆପଣ ଯେତିକ ପିଲାଙ୍କୁ ପାଠ ପଢଉଛନ୍ତି।
ଏ ଆପଣଙ୍କ ଆଶା ଦିନେ ନା ଦିନେ ସମ୍ପୂର୍ଣ୍ଣ ହଉ।
ଆଜ୍ଞା ହଉ ମୁଁ ରଖୁଛି ଆଜ୍ଞା।
ଆଜ୍ଞା ନିହାତି ଭାବରେ ଆପଣ ଫାଙ୍କା ମିଳିଲେ ନିହାତି ମତେ ଏ ବାତା ବାର୍ତ୍ତା ଜଣାଇବେ ଟିକେ
ଆ ରଖୁଛି ଆଜ୍ଞା ନମସ୍କାର ଆଜ୍ଞା।
ଆଜ୍ଞା ନମସ୍କାର।